ହାଲୋ ଏଟା ହୋଲଡ ହେଇଯାଉଛି କଣ ପାଇଁ ହ୍ୟାଲୋ
କଲ ହେଲା ରିଙ୍ଗ ବି ହଉଥିଲା କାହିଁ ମୁଁ କହିଲି ବୋଧେ ଆଉ ଆସିନାହାନ୍ତି ଆପ୍
ନା ହୋଲ୍ଡ ହେଇ ଯାଉଚି ସାଙ୍ଗ ଲେଖିଲା ଆମର ନୋ ଇଣ୍ଟରନେଟ କନେକ୍ସନ ତାପରେ ଗୋଲ ହେଇକି ବୁଲିକି ରହିଲା
ନା ଆକଚୁଆଲି ଏଇ ଯୋଉ ବର୍ଷା ଫର୍ସା ପାଇଁ ଏମିତି ହିଁ ହଉଛି
ତାପରେ ଗୋଲ ହେଇକି ରହିଲା ତାକୁ ଯେତେ ଚେଷ୍ଟା କଲେ ସେ ଗୋଲ ଟା ଉଠିଲାନି
ହଁ ଆ ସେ ଏମିତି କଣ ହଉଛି ସେ ଯୋଉ ଲେଡିସ୍‌ ଟା ଫୋନ କରିଥିଲେ ଯେ ସେ ବି ତାଙ୍କର ବି ସେମିତି ହଉଥିଲା
ତାପରେ ଇଣ୍ଟରନେଟ କନେକସନ୍ ଇଣ୍ଟରନେଟ କନେକ୍ସନ ତାପରେ ତାକୁ ଇଏ କଲି ଯେ ଦୁନିଆ ପ୍ରକାର ଯେତେ ଯାଗ ଯା କଲା ତାପରେ ଏଇନା ପୁଣି ଦି ଚାରି ଥର ବାଡେଇଦେଲିଣି ଆଙ୍ଗୁଳିରେ ଫଟ୍ କି ଲାଗିଗଲା ହେଟା କନେକ୍ସନ ଟାୱାର ଏଇ ଯୋଉ
ନାଇଁ ଆ ମତେ ଲାଗୁଛି ବୋଧେ ଏଇ କଣ ବର୍ଷା ଫର୍ଷା ପାଇଁ ଏଇ ପ୍ରୋବ୍ଲେମ ହଉଛି
ହଁ ଏଇ ବର୍ଷା ଯୋଗୁ ଏଇ ଟାୱାର ସେ ବର୍ଷା ଯୋଗୁ ପଳଉଚି ନା ଟାୱାର ଆଉ କିଛି
ମୋର ଆଜି ମୋର ଚାରିଟା ଆଜି ଦିଟା କଲ ହେଲା ଏଇଟା କୁ ମିସେଇକି ଦିଟା ହବ ଆଉ ହେଇନି ମୋର ଯଦି ଆଜି ଚାରିଟା ସରିଯିବ ମୋତେ ଆଉ କଣ ନୂଆ କାମ ଯଦି ହବ ଦେବେ ମୁଁ ତ ଜାଣିନି କି ସେ
ନା ମୁଁ ମୁଁ ଏଥିରେ କିଛି ଯା ଇଏ କରିଛି ମୁଁ ଏତେ କସସ ନୁହେଁ ହ କଥାବାର୍ତ୍ତା ହବା କଥା ଆଉ ସାଙ୍ଗ ମାନଙ୍କ ସହିତ ସମସ୍ତଙ୍କ ସହିତ କଥାବାର୍ତ୍ତା
ଏ ଯୋଉ ବହୁତ ଗୁଡେ ନମ୍ବର ବି ଦେଇଛନ୍ତି କଥା କ- ଆମମାନଙ୍କୁ କଣ ଆମମାନଙ୍କୁ ତ ହେଇ କାମ ଭିତରେ ବି ଆମ ମାନଙ୍କୁ କଥା ହେବାକୁ ପଡ଼େ ନହେଲେ ନାଇଁ ନାଇଁ
ହଁ କାମ ଆଉ ଆଉ ତାପରେ ଦଶ ପାଞ୍ଚ ଆଠ ମିନଟି ଦଶ ମିନଟି। କଲ୍ କରିଲା ବେଳକୁ ଜଣକ ସହିତ ଦି ଚାରିି ମିନିଟ୍ ଦଶ ମିନିଟ୍ କଥା ହେଲା ବେଳକୁ ଆ ବହୁତ କହିଆ କଥା ଅଳ୍ପ ଅଳ୍ପ ସାରିଦିଏ ଟପିକରେ କ କଥା ହେଲ ସାରିଦେଲ ଅ ଚଳିଲା। ଆଉ ଗୁଡାଏ ସମୟ କଥା ହେଲା ବେଳକୁ କଣ କଥା ହବ। ଆସ ସ୍କ୍ୱାର ଫାର ବି କଲ କରିକି ସବୁବେଳେ ମାନେ ଗୋଟେ ଦିନରେ କେତେଟା କଲ୍ ଜଣେ କରିପାରିବ ଆଉ ମୋବାଇଲରେ ଚାର୍ଜ ଅଛିବା। ସବୁ କଥା ଅଛି ନା ଆଉ, ଆକୁ କଲ କଲା ବେଳେ ତା ଭିତରେ ତା ଭିତରେ ୱେଟିଙ୍ଗ୍ ଅନ୍ୟ କଲ ଆସିବ ୱେଟିଙ୍ଗ ଚେ। ଇଏ କଲାଣି ସିଏ କଲାଣି ଏମିତି ଆଉ କଁ।
ଆ
ଭଲ ଜିନିଷଟା କିନ୍ତୁ କଥା ହଉଚି ନା ନା ଭଲ ଜିନିଷଟା ଭଲ ଆର ତମ ଫୋନ ଏ ଫ୍ରେଣ୍ଡେ।
କାଲି ଯ ଆପଣ ବୁ-ବୁଝିଲେ କି ଯୋଉ ଇଏ କରିଆ କଥା?
କୋଉଟା କହିଲ?
ହୁଁ। ଯୋଉ କହୁଥିଲେ ଏଇ ଲିଙ୍କ ଟା ଦବା ପାଇଁ ଆର ଲିଙ୍କ କରିବା ପାଇଁ କହୁଥିଲେ ମିସେସଙ୍କର।
ଲଗେଇଲି କାଇଁ ଲାଗିଲାନି ବା ଦି ତିନି ଥର ଲଗେଇଲି ଲାଗିଲାନି ସେ ଙ୍କର ସ ଏନଗେଞ୍ଜ ଦେଖେଇଲା ଖାଲି, ଖାଲି ଏନଗେଞ୍ଜ ଦେଖେଇଲା। ବିରକ୍ତ ହେଇଗଲି ଦି ତିନ ଚାର ଚାରିଥର ଲଗେଇଲି। ଏନଗେଞ୍ଜେ ଆଉ ଏନଗେଞ୍ଜରେ କେତେ ଜଣୁକୁ କେତେ କଲ କରିବ। ମନେକର ମୁଁ ଆପଣଙ୍କୁ କଲି ଯଦି ବିଜି ଦେଖେଇଲା ମୁଁ ଏଇ ଆପଣ ମୋତେ ମୋ ବୋଉ ଫୋନକୁ ଫୋନ କଲେ କଁ କଥା ହେବି ମୁଁ କହିଲି କଥ ମୁଁ କଥା ହେବି ଆଉ। ମୁଁ କହିଲି ବେସ-ବ୍ୟସ୍ତ ଥିଲେ କି, ମୁଁ କହିଲି ମୋର ଚାର୍ଜ ନାହିଁ, ଚାର୍ଜ ଟିକେ ବସେଇ ଦେଲି ମୁଁ କଥା ହେଲି। ନିଜେ କାମ ନା ଜାଣିଲ। ମତେ ଜଣେ ୱେଟ୍ କରିଚି ମୁଁ ଟିକେ ଫୋନ ଟିକେ ତାଙ୍କୁ କରିଦିଏ, ସିଏ ମତେ ଟିକେ ଫୋନ୍ କରିଦିଅନ୍ତୁ, ଆଉ ଆଉ ସିଏ ଆଉ ଏନଗେଞ୍ଜ ତ ଦେଖିଲା ପରେ ସିଏ ବିରକ୍ତ ହେଉ ଯାଉଛନ୍ତି ମୋତେ କଲ୍ କରିକି। ଆଉ ସେ ଆଉ କଲ କରୁନାହାନ୍ତି ଆଉ, ରିଟର୍ନ କଲ୍ କଲେ ସିନା ଜାଣିବ, ଆଉ ରିଟର୍ନ କଲ୍
ଆପଣଙ୍କର ସେଇପଟେ
ଏପଟେ ଟାୱାର ସେ ସେ ଉଁ କଁ କହିଲେ?
ମୁଁ କହିଲି ସେପଟେ ସମସ୍ତେ ଘରେ ଘରେ ସବୁ ଏଇପଟେ ଏଇରା ବେଶୀ
ହଁ ୟୁଜ୍ କରୁଛନ୍ତି ଆଉ। ୟୁଜ୍ କଲେ ଭଲ କଣ ଅସୁବିଧା କଣ? ଓ ଆଉ ଗୋଟେ ଆପ୍ ହେଇଚି ଭଲ ସମସ୍ତେ ୟୁଜ୍ କରୁଛନ୍ତି କଥା ଫୋନ୍ ଏ ଫ୍ରେଣ୍ଡ ଆଉ କ କଥାବାର୍ତ୍ତା ହସ ଖୁସି ହେଲେ ଭଲ ଏ, ଘରେ ବସିିକି କଣ କର କର କର କ କଥାବାର୍ତ୍ତା ହେଲ କଣ ଭଲ ହଁ କଥାବାର୍ତ୍ତା ହେଲେ। ତ ଆମେ ଏ କାମ ଏଇନା ବର୍ତ୍ତମାନ ଫାଙ୍କା ଅଛୁ ବୋଲି। ଏ ନହେଲେ କୋଉଠୁ କଥା ବେଶି ହେଇ ହବ।
ହୁଁ।
ଦି ଚାରି ମିନିଟ୍ କଥା ହେଲେ କଥା ହେଇ ହବନି। ଆଉ ଫୋନ୍ ଗୁଡା ବାରମ୍ବାର ଆସିଲେ ବିରକ୍ତ ଲାଗିବ ତାପରେ ତାର ସରିନଥିବ ପୁଣି ଗୋଟେ ଫୋନ ଆସିବ, କେତେ କଥା ହେଇପାରିବ କେତେ ଗେଜେର ଗେଜେର ହେଇପାରିବ। ମୁଣ୍ଡ ଗରମ ହେଇଯିବ ବିର।
କହୁ ମୁଁ ଆଉ ଦିନୁକୁ ଦି ତିନିଟା ହେଇଯାନ୍ତି ଛଅ ସାତଟା କଲ ହେଇଯାଉଚି, ଟାଇମ୍ ବି କୁଆଡେ ପଳଉଚି। ହିହିହି
ଆଉ
ଯାହାର କିଛି ବେଶୀ କେହି ନଥିବେ, ଏ ଫ୍ରି ଥିବେ ଶାଶୁ ଶ୍ୱଶୁର ନଥିବେ। ଆ ସେ କରିବେ ଆମେ ଏଠି
। କାହାକୁ ରେଫର୍ ଫେପର୍ ମତେ ଏଗୁରା ଏ ମନ କଥା କହିବ। ଏ ମୁଁ ଇଏ କ ଜାଣିଲି କରିନ କରିନି। ଆଉ ଯେତେବେଳେ ହଉଛି କରୁଛି ନହେଲେ ଏତେ ଆଉ ମୁଁ ଉଁ କରୁନି। ସେତେବେଳେ ତମେ ଟ୍ୟାକ୍ସ ସାରିଦେଲେ ତ ମୁଁ ଏ ଟ୍ୟାକ୍ସ ମୋ ସାରେ ମୋର ରହୁଛି ଗୁଡା ସରୁନି ଏୟା।
ଛୁଆମାନେ ବୋଧେ ସବୁ ଶୋଇ ଶୋଇବେଣୀ ବୋଧେ।
ଏଇ ମୋ ପୁଅ ଏଇ ଜଷ୍ଟ ଏଇ ଏଇ ମତେ ଏଇ ଧରିଥିଲା ଏଇ ଧରିକି ହାତ ପକେଇ ଏ ଜଷ୍ଟ ଏଇ ସାଙ୍ଗେ ସାଙ୍ଗେ ଶୋଇପଡ଼ିଲା। ସେ ଯେ ପର୍ଯ୍ୟନ୍ତ ଚେଇଥିବା ଚେଇଥିବା ଶୋଇବ ଚାଢକରିଶୋଇବ ଆଉ ଉଠିବ। ଶୋ ଉଠିବ ଶୋଇବ ମାନେ ପୁରା ଏକାଥରେ ମାନେ ଅସମ ପ୍ରକାରେ। ଶୋଇବ ମାନେ ଆଠଘଣ୍ଟା, ନଅଘଣ୍ଟା, ଦଶଘଣ୍ଟା। ପୁରା ହଁ।
ପୁଅ କୋଉ ସ୍କୁଲରେ ପଢୁଛି?
ଉଁ ଉଁ। ଏ ଏ ବ୍ୟାସନଗର ପବ୍ଲିକ୍ ସ୍କୁଲରେ ପଢୁଛି ଆଉ ଏବିପିଏସି ଯାଜପୁର ରୋଡ଼ ଆଉ ଏଠି ବହୁତ କମ୍ପୁଟର ତ ଟପ୍ ଟା ପାଠପଢ଼ା ବହୁତ କଷ୍ଟ ପାଠପଢ଼ା ଷ୍ଟାଣ୍ଡାଡ ସିସ୍କ୍ ରେ। ଏଇନା ତାଙ୍କର ପଢଉଛନ୍ତି ଫିଜିକ୍ସ, କେମିଷ୍ଟ୍ରି, ବଟନୀ, ଜୁଲୋଜି ପଢଉଛନ୍ତି। ଆଉ ଇଏ ଇଏ କୋଉଠିକି ପଢଉଛନ୍ତି। କମ୍ପ୍ୟୁଟର୍ ଆରେ ଛୁଆ ଗୁଡା ଏତେ ପାଠପଢି ପାରିଲେ ଏଇଗୁରା କୋଉଠି ସ୍ଲାସ ଶିଦିରେ ଏଇଛୁଆ ଗୁରା ଏ ପଢୁଛନ୍ତି ସେସବୁ ଗୋଟେ ମୁଁ ପ୍ରକୃତରେ ଗୋଟେ ୱାଡ ବୁଝି ପାରୁନି। କଣ ପଢେଇବି ପାଠଛୁଆଙ୍କୁ।
ଏଇନା ଆମର ଏ ଝିଅ ଘରିକାଙ୍କର ନାଇଁ କି କେମେଷ୍ଟ୍ରୀ ଆମ ଝିଅର ଏ ବର୍ଷ କ୍ଲାସ ଟେନ୍ଥ ହେଲା ତାର
ନା ନା ମୁଁ ଯାହା ଦେଖିଲି ନିଜ କଥାରେ ପଛେ ଘାସ କାଟିବ। ଜମା ପର କଥାରେ ଘୋଡା ଚଢିବନି। ମୋର ପଢେଇବା ଟା ବଡ ଭୁଲ୍ ହେଲା। ମୁଁ ପଢେଇବାଟା ତାକୁ ଇଂଲିଶ ପଢେଇ ଏତେ ବଡ ଭୁଲ୍ ହେଲା ମୁଁ ସବୁ ଦିନ ବସି ଭାବୁଛି। କାହାକୁ କହୁନି କିନ୍ତୁ ଚୁପ୍ ଚୁପ୍ ଭିତରେ ଭିତରେ ଅଛି ନି ମୋର ଏଇଟା ଜୀବନର ସବୁଠୁ ବଡ ମିସଟେକ୍ ଯେ ମୁଁ ତାକୁ ଇଂଲିଶରେ ପଢେଇ ଦେଲି।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
କଣ ପାଇଁ ନା ତାକୁ ଗୋଟେ ବ ବୋକା ବୋକା ଗୋଟେ ତିଆରି କରିବା। ଗୋଟେ ଭଲ ମଣିଷ ବୋକା ତିଆରି କରିବା ମନ୍ଦ ମାନେ ମୋ ଘରେ ତିଆରି କରୁଛି ମୁ। ବୋକା ବୋକା ଏ କୁହନ୍ତି ଏ କୁହନ୍ତି ଗୋଟେ ନିଜ ମଣିଷ ନିଜେ ବୋକା କରେଇବା। ମୁଁ ତ ମୋ ନିଜ ଛୁଆ ଟାକୁ ମୁଁ ବୋକା କରଉଛି ଭାରି ଅବାଗିଆ ଲାଗୁଛି। ଘନେ ଘନେ ଭାରି ପୀଡା ହଉଛି। ଟିୟୁସନ୍ ନିଅ ଗୋଟେ ଜିନିଷ ହେଲା ଯେଉଁ କାମଟା ଯେକୌଣସି କାମଟା ତମେ ଯଦି ଓ ଇଓ ଇଂଲିଶ୍, ଓଡ଼ିଆ, ହିନ୍ଦୀ, ତେଲୁଗୁ, ତାମିଲି ଆମ ଭାରତରେ ତିରିଶି ଟା ଚା ପଚାଶ୍ ଟା ଶହେଟା ଭାଷା ଅଛି।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
ଏଇ ଯୋଉ ପାଠ ପଢା ଟା ଯୋଉ ତିଆରି ହେଇଛି ସିବି ଏସ୍ଇ ପିଲା ପାଠ ପଢା ଛୁଆ ପଢୁଥିବେ। ଏଇଟା ତିଆରି ହେଇଚି କଉଠୁ ଦିଲ୍ଲୀରୁ ଦିଲ୍ଲୀରେ ଓଡ଼ିଆ ନାହିଁ। ସେଠି ହିନ୍ଦୀ ନହେଲେ ଇଂଲିଶ୍ ସେମାନେ ସେ ଅନୁସାରେ ତାଙ୍କ ଅନୁସାରେ ତିଆରି କରିଛ ମୁଁ ସମସ୍ତ ଲୋକଙ୍କ ସହିତ କଥା ହେଇକି ଜାଣି ଜାଣିଲି ଟପିକ୍ ଜାଣିଲିନି ଜିନିଷ ଟା ଏଇଆ ସେମାନେ ତାଙ୍କ ଅନୁସାରେ ତିଆରି କରୁଛନ୍ତି ଇଂଲିଶ୍ ପଢିବେ ନା ପଢିବେ କାରଣ ତାଙ୍କ ଛୁଆ ଓଡିଆ ପଢି ପାରିବେନି। ତେଣୁ ସେ ଇଂଲିଶ୍ ହିନ୍ଦୀରେ ତିଆରି କରିଥିବେ ପାଠ ଟାକୁ। ଆମର ପ୍ରକୃତରେ ଆମ ଛୁଆ ହେଲା ଓଡିଆ ଆମ ଘର ଘରେ ଓଡିଆ ପଢିବେ। ଆମ ଛୁଆ ଓଡିଆରେ କଥାବାର୍ତ୍ତା ହବ। ଇଏ ଯଦି ଇଂଲିଶ ହିନ୍ଦୀରେ କଥାବାର୍ତ୍ତା ହେଇଥାନ୍ତା ତାହେଲେ ତାକୁ ଇଂଲିଶ ହିନ୍ଦୀ ତାଙ୍କ ପାଇଁ ଠିକ୍। ମୋ ପୁଅ ପଢିିପାରୁନି ଏନା ସେ ଯୋଉ ମ୍ୟାଥ୍ ମାନେ ତୃ ପ୍ରଥମ ଶ୍ରେଣୀ ମ୍ୟାଥ୍ ଯୋଉରା ସେ ମ୍ୟାଥ୍ ଗୁରା ସିଏ ଯୋଉର ଓଡିଆରେ ମୁଁ ତାକୁ ଟୋଟାଲ କହିଦେଲା ବେଳକୁ ସିଏ ସିଏ ଭାବୁନାହିଁ ଯେ ଏଇଆ ଲେଖାହେଇଚି। ମାନେ ମାନେ ମୋତେ ଭରି ଅବାଗିଆ ଲାଗୁଛି କଣ କହିବି ଆଉ। ମାନେ
ସେଇ ଜିନିଷ ସେଇ ଜିନିଷ ଭୁଲିଗଲେ ମାନେ ଅସୁବିଧା ତ ସେଇଠି ପା ପ୍ରୋବ୍ଲେମ ହେଲା ନା।
ସିବି ଏସ୍ଇ ପାଟନ ଇଜି ନୁହେଁ ସିବି ଏସ୍ଇ ପାଟନ କଣ କଣ କରୁଛନ୍ତି ଇଏ ସମସ୍ତେ ନିଜ ନିଜ ବୁକ୍ ତିଆରି ମାନେ ବା-ବାଛି ଆଣୁଛନ୍ତି।
ଏକ୍
ଏକା ସିିବି ଏସ୍ଇ ର ସବୁ ଜାଗାରେ ଏକା ପଢା ହଉନି। ଆଇସି ଆଇସି ପାଟନ୍ ଟା ୟାଠୁ ଡିଫିକଲ୍ଟ। ତାପରେ ପ୍ରକୃତରେ ଣ କି ଛୁଆ ଗୁଡା
ପିଲାମାନଙ୍କୁ।